ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ନମସ୍କାର, କଣ୍ କରୁଥିଲେ?
ଏଇ ଶୋଇଥିଲି, ଆଉ ଆପଣ?
ମୁଁ ଛୁଆକୁ ଛୁଆକୁ ସୁଆଉଥିଲି।
ଆଚ୍ଛା।
ଆଉ କଣ ଖାଇଥିଲେ?
ଏବେ ମାମା ମ୍ୟାଗି କରିକି ଦେଇଥିଲେ ଖାଇଥିଲି ଆଉ, ଆପଣ କଣ ଖାଇଥିଲେ?
ମୁଁ ଭାତ ଆଉ ଛୁଇଁ ଆଳୁ ବେସର ଆଉ ପୋଟଳ ଆଳୁ ଭଜା ଆମ୍ବ, ପାମ୍ପଡ଼, ଏମିତି ନା ଖାଇଲୁ। ତମେ ଏଇନା କଣ୍ ମ୍ୟାଗି ଖାଇଲ ଭାତ ଖାଇଲନି କି?
ନାହିଁ ଦେହ ଟା ଟିକେ ଖରାପ ତ ସେଥିଯୋଗୁ ମମି କହିଲେ ଭାତ ଖାନି ମ୍ୟାଗି ଖାଇଦେ।
ଜର ହଉଛି?
ଆଜ୍ଞା।
କିଦାମ ମ
ହଁ ବ୍ୟାଚଲର୍।
ବ୍ୟାଚଲର୍ ଲାଇଫ ଏଇନା ବଢିଆ ଏଞ୍ଜୟ୍ କରୁଥିବ।
ହଁ ହଁ ସେମିତି ଆଉ
ଆଉ ଘରେ ସବୁ କିଏ?
ମା, ବାବା ଆଉ ସାନ ଭାଇ, ବଡ ବାବା, ବଡ ମାମା, ଜେଜେମା, ଜେଜେବା ବାବା ଆଉ ବଡ ବଡ ଦି ଭାଇ। ଆପଣଙ୍କର କିଏ କିଏ ଅଛନ୍ତି?
ଆମେ ଭୁବନେସ୍ଵର।
ଓ ହୋ।
ଆପଣ?
ମୁଁ ଢେଙ୍କାନାଳ।
ହଁ ଆ ବର୍ଷା ବର୍ଛା ନାଇ?
ଆଜ୍ଞା?
ବର୍ଷା ହଉଛି ସାଡେ?
ବର୍ଷା ନାହିଁ, ଉଠେଇଛି ହବ ତ।
ହଁ ଏପଟେ ବର୍ଷା ହଉଛି।
ଓହୋ।
ତମର ଆଜି କଣ୍ ରୋଷେଇ?
କଣ କହିଲେ?
ଘରେ ଆଜି କଣ ରୋଷେଇ ହେଇ
ଘରେ ଆଜି ପୋଟଳ କଷା ହେଇଥିଲା।
ରୁଟି ଖାଇଦେଲନି?
ମୁଁ ରୁଟି ଖାଏନି।
କଣ କଣ ଖାଇକିନି ମେଡିସିନ୍ ଖାଅ?
ମୁଁ ମ୍ୟାଗି ଖାଇଛି ଆଉ ଟିକେ ପରେ ମାମା ଆଣିକି ଦେବେ ମେଡିସିନ ଖାଇବି ଆଉ।
ହୁଁ।
ଆଉ ଆପଣଙ୍କର ପୁଅ ନା ଝିଅ କି?
ଝିଅଟେ।
ଉହୁଁ ତା ନା କଣ?
ତା ନା ଅନ୍ୱେଷା।
ହୁଁ।
ଛୋଟ ଝିଅଟେ।
କେତେ ମାସ କି ନା ବର୍ଷେ ହେଲାନି?
ତିନି ମାସ୍ ଏ ତିନି ବର୍ଷ
ଏ ତିନି ବର୍ଷ । ଛ ଏ।
ବାବା କି କରନ୍ତି।
ବାବା ତାଲଚେରରେ ଆମ ନିଜ ଗାଡି ଚଲାନ୍ତି।
ହୁଁ ହୁଁ ହୁଁ। ଆଉ ମାମାଙ୍କ ପ
ହୁଁ ମାମାଙ୍କ ଦେହ ଭଲ ଅଛି।
ଆ ତମେ କଣ ପାଠ?
ହୁଁ ପ୍ଲସ୍ ଥ୍ରୀ।
ଫାଇନାଲି ଆଉ।
ଆଜ୍ଞା।
ଫାଇନାଲ ନା।
ନାଇଁ ସେକେଣ୍ଡ ଇୟର।
ହଁ ହଁ ଆଉ କଣ କୁହ?
ଆଉ କଣ ଆପଣଙ୍କ ବାପଘର କୋଉଠି କି ମେମ୍
ଆଚ୍ଛା।
କୋଉଠି?
ଖୋର୍ଦ୍ଧା।
ଆଚ୍ଛା ସେଟା କୋଉଠିକି?
ଏ ଗୁରକୁ ମିଶେଇ ପାଞ୍ଚ
ଉଁ ଖୋର୍ଦ୍ଧା।
ହଁ ହ। ଖୋର୍ଦ୍ଧା ପ୍ରାଣନାଥ କଲେଜ ଜାଣିଥିବ। ପିଏମ୍ କଲେଜ ଜାଣିଥିବ।
ହୁଁ ହୁଁ ଜାଣିଚି।
ହଁ ସେଇଆ।
ହୁଁ ହୁଁ।
ଭାଇ ଭଉଣୀ ସବୁ କଁ କରନ୍ତି?
ଭାଇ ଭଉଣୀ ମୁଁ ତ ଏକୁଟିଆ ଗୋଟେ ଝିଅ ଆଉ ମୋ ତଳେ ଯୋଉ ପୁଅ ସିଏ ଟେନଥ କ୍ଲାସ୍ ପଢୁଚି ଆଉ ବଡ ଭାଇ ଅଛନ୍ତି ଦି ଜଣ ଯାକ ବ୍ୟାଙ୍କରେ ଆଉ।
ଅ ହୋ। ଆଉ ସବୁ।
ଆଜ୍ଞା।
ଘରଟେ ସବୁ।
ହୁଁ ଘରେ ସବୁ ଅଛନ୍ତି ଆଉ।
ହୁଁ ହୁଁ। ଅହ।
ଆଉ କଣ ସବୁ ଭଲ?
ହଁ।
ଉ ହଁ। ମୁ ଆପଣ କୋଠି ପାଠ ପଢୁଥିଲେି କି?
ହଁ ଖଦା ଉମେନ୍ସ କଲେଜ୍।
କଣ ନେଇଥିଲେ ପ୍ଲସ ଟୁରେ?
ଆର୍ଟ୍ସ।
ଆର୍ଟ୍ସ ହଉ। ଆପଣ ଚାହିଁଥିଲେ ବି ଚାକିରୀ କରିପାରିଥାନ୍ତେ କିଲେନି କଣ ପାଇଁ?
କଣ ଅଥିଲା ହଉ ଆପରେ ତମର କଣ ଅଛି କହୁନି।
ଗଭର୍ମେଣ୍ଟ ଜବ ତ ବି ଏବେ ବହୁତ ଭଲସେ ମିଳି ଯାଉଚି, ଏଣ୍ଟାନ୍ସ ଦେଇ ସାରିଲା ପରେ ପକେଇଲେନି ଆପଣ ଓଡିଶା ପୋଲିସ ରେ ଫମ ଫ୍ରମ ପକେଇଥିଲେ ହେଇଥାନ୍ତା।
ପଟ ପାଇଁ ହାଇଟ ହବା ଦରକାର।
ହୁଁ। ହାଇଟ ତ ଏବେ ପାଞ୍ଚ ଫୁଟ ଦଶ କି ନଅ ହେଲେ ନେଇଯାଉଚି ସେ ଛଅ ବି। ଉ ହୁଁ।
ଆଉ ତମର କମ୍ପ୍ଲେନ୍ ନିଲା ପରେ
ଆଜ୍ଞା।
ମୁ କହିଲି ତମର ପ୍ଲସ ଟୁ ପରେ ପ୍ଲାନିଂ କଣ?
ଭାବୁଚି ପ୍ଲସ୍ ଥ୍ରୀ ପରେ ବ୍ୟାଙ୍କିଙ୍ଗ ଲାଇନ ଯିବି ବୋଲି ଘରେ ସମସ୍ତେ
ଆଉ ସମସ୍ତେ କାହିଙ୍କି ବୁଲିକ
ଆଜ୍ଞା।
ଘରେ ସମସ୍ତେ ବ୍ୟାଙ୍କି ବୋଲି କା
ହଁ ହଁ ମୋର ଦି ଭାଇ ଯାଙ୍କ ବି ବ୍ୟାଙ୍କରେ ଅଛନ୍ତି। ମୋର ଇଚଛା ଥିଲା ଡକ୍ଟର ଲାଇନରେ ଯିବା ପାଇଁ। ହେଲେ ଆମ ଘରେ କହିଲେ ବ୍ୟାଙ୍କ ଲାଇନରେ ଗଲେ ଭଲ ଆଉ।
ମୁଁ ପ୍ଲସ୍ ପରେ ଜବ୍ ପାଇଁ ଟ୍ରାଏ କରିଥିଲି ମୁଁ ପ୍ରାଇଭେଟ୍ ସେତେକେ ସ୍କୁଲ୍ ରେ ଥିଲି, ନୂଆ ଜବ କରୁଥିଲି। ଥିଲି ବାବାଙ୍କର ଦେହ ଖରାପ ହେଲା ବାବାଙ୍କର ଦେହ ଖରାପ ହେଲାଠୁଁ ବାବାଙ୍କର କ୍ୟାନସର ହେଇଥିଲା ନା ତ ଘରେ କହିଲେ ଘରେ ମାରଜ କରିଦେଲେ।
ଓହୋ ତ ପୁରା ପୁଣ ଛାଡିଦେଲେ ଜବ ଟାକୁ?
ହଁ ବାଧ୍ୟରେ ଛାଡିଲି, ଶାଶୁଘର ବି ଟିକେ ସେତ ଆ ମାନେ ଚାହାନ୍ତିନି ନା। ଆଉ ଜବ ଫବ୍ କରନ୍ତୁ ବୋଲି କା
ଓହୋ କଣ ପ୍ରାଇଭେଟ ନା ଗଭର୍ମେଣ୍ଟ?
ପ୍ରାଇଭେଟରେ ଆମ ହଁ ବାଟାଲିୟନ ସେତେବେଳକୁ ଯୋଉ ଥାଏ ଆଇଟି ବି ଉଁ ଏମିତି ସବୁ ଥାଏ ତାହା ବି
ଓ।
ଣ କହିଥିଲେ କେବି ଫେବି ରେ ଟ୍ରାଇ କର କରିଥିଲେ ବି ହେଇଥାନ୍ତା। ତ ଟିକେ ସବୁଆଡ ସବୁଆଡେ ଅସୁବିଧା ହବାରୁ
ଓ ହୋ। ଆପଣଙ୍କ ହଜବେ ଣ୍ଡ କେବେ ଆପଣଙ୍କୁ ସପୋର୍ଟ କରନ୍ତିନି କି ଜବ ରେ କରିବା ପାଇଁ?
ନାଇଁ ନାଇଁ ହଜବେଣ୍ଡ ସପଟ କରୁନ ହଜବେଣ୍ଡଙ୍କର ମାନେ ମାନେ ଟି ଛାନୁଛି ଯାଇକି କୋଉଠି ବାହାରେ କଣ କରୁ କିଛି। କି ଏତେ ନୁହେଁ ତାଙ୍କ ମାନେ ସେ ଟିକେ ବହୁତ ପୁରୁଣା ପରିପଦ
ଓହୋ
ସିଏ ଚାହାନ୍ତି ଘରେ ରହ, ଘର ସମ୍ଭାଳ। ଯାହା ଦରକାର ମୁଁ ସମୟ ଯୋଗେଇବି ତୁ କିନ୍ତୁ ଘରେ ରହ।
ଆଚ୍ଛା।
ପିଲାକୁ ଦେଇକି ଘର ସମ୍ଭଳ। ସେ ପାଖରେ ମୁଁ ଭାବେ ବା ଟାଇପ ଟା ସବୁଠୁ ଭଲ। ସେ ଟାଇମରେ ତମେ ସବୁ କିିଛି କରିପାରିବ।
ମ୍ୟାରେଜ କଲା ମାନେ ସେ ଆଉ କିଛି ହବନି। ଇଚ୍ଛା ଥିଲେ ବି ହଜବେଣ୍ଡ ମନା କରିବେ କି ନାଇଁ କରନି ବୋଲି।
ହଁ ଆମ ଘରେ ଗୋଟେ ଛୁଆ ମାନେ ଗେଲ ବସର ହେଇଥିବ ଆଉ।
ଏ ଆ ଗ ରଜରେ ଆମ ଗାଁରେ ତ ରଜ ମହୋତ୍ସବ ହୁଏ, ପଳାଶ ପିଠିଆରେ। ତ ଟିକେ ଭୁବନ ଯାଇଥିଲୁ ବୁଦ୍ଧେଶ୍ବର ମ
ଭଲ ଜାଗା ସେ ଜାଗା?
ହୁଁ ବହୁତ ଭଲ କେବେ ଦେଖିନ କି ଦଶହରା ଭୁ
ନା ହଁ ମୁଁ ଦେଖେ। ମୁଁ ସେପଟ ଲାଇନ୍ କେବେ କିଛି ପଡିଯାଏନି।
ଆଚ୍ଛା। ଆସିବେ ଏଇ ବର୍ଷ ଦେଖିବେ ଦଶହରା ଏଇ ପଟେ ବଳଦ ଯାତ୍ରା ହୁଏ।
ହଁ ସେଟା ଫେମସ ଜାଗା ଏରିଆ।
ଆଜ୍ଞା?
ସେ ଏରିଆ ଟା ଫେମସ?
ହୁଁ ଭୁବନ ଦଶହରା ଫେମସ। ସେଥିରେ ଏଇ ଗୀତ ବି ବାହାରିଛି। ଦେଖିନାହାନ୍ତି ଗୀ ତ ବି ଶୁନାହାନ୍ତି?
ଏ କୋଉ ଗୀତ କହିଲେ?
ଏଇରେ ଆସିଲା ଦଶହରା ଯୋଉ ଭୁବନ ମେଡମ
ମୁଁ ଆଜିି ନେଟ ସର୍ଚ୍ଚ କରିକି ଦେଖବି ଦେଖ
ଭୁବନ ନହେଲେ ସ୍ଵର୍ଣ୍ଣ ବ୍ଲଗର ମାରିଦେବେ। ମାନେ ମୋ ବ୍ଲକ ଟା ମାରିବ ସବୁ ଭୁବନ ଯେତେକ ସବୁ ଥିବ।
ତମର ବ୍ଲଗ ବି ଅଛି? ୟୁଟୁବ କରିଛ?
ହୁଁ ୟୁଟ୍ୟୁବ ଚାଲିଛି।
କେତେ କଣ ଫଲୋଅର ହେଲେଣିି?
ଫଲୋ ହେଲେଣି ସ୍ଵର୍ଣ୍ ଅଫିସିଆଲ।
ଆଚ୍ଛା। ଆଜି ମାରିବି
ସବୁ ଦଶହରାରେ ଯେତକ ଫାଷ୍ଟ ହୁଁ ହୁଏ ଆମ ଗାଁ ରେ, ଆଉ ଆମ ଭୁବନରେ ଯେତେକ ହୁଏ? ସବୁ ଆମେ କରୁ।
ହଁ
ତମର ସବୁ ବର୍ଷ ଫଲୋଅର୍ସ ହେଇଛନ୍ତି ଥ୍ରୀ କେ।
ଡେଲି ଡେଲି ଭିଡିଓ
ନାଇଁ ନାଇଁ ସେମିତି ଡେଲି ନାହିଁ। ଆଉ ସେମିତି ପର୍ବପର୍ବାଣୀ କିଛି ଗୋଟେ ହେଲେ ଆଉ।
ଅହ ହଁ ଛୋଟ ଛୋଟ ରିଲ୍ସ କିନ୍ତୁ ଡେଲି ପକେଇବାକୁ ପଡେ?
ହଁ ହଁ ମିନି ବ୍ଲକ ଆଉ।
ହଁ ତମର ତ ଉଁ ଫେସବୁକରେ ବି ଫଲୋର୍ସ ଅଧିକା ଥିବେ ସେଥିପାଇଁ ପ ଓ ଇଏ ଆସିବଣି ମନି ଇଏ ହେଇଯିବଣି।
ନା ମିଳିନି ଆଗକୁ ମିଳିବ ଆଉ ସାତ ଆଠ ମାସ ଗଲା ପରେ ଆଉ।
କେତେ ଟୋ
ହଣ୍ଡ୍ରେଡ କେ ହୁଁ ଉଁ। ହଣ୍ଡ୍ରେଡ କେ ନହେଲେ ଏ ଟୁ ହଣ୍ଡ୍ରେଡ କେ ହେଲେ ମିଳିବ।
ଉଁ ଫେସବୁକ ଡେ।
ହୁଁ ଫେସବୁକର।
ଆଉ ଉମ୍ ଇନଷ୍ଟାରେ କଣ ମିଳେ କି?
ଇନଷ୍ଟାରେ ଟ୍ୱେଣ୍ଟି କେ ହେଲେ ମିଳିବ।
ଆଚ୍ଛା। ଆଉ ଏଥିରେ ୟୁଟ୍ୟୁବ ରେ?
ୟୁଟ୍ୟୁବ ରେ ଟୁ ହଣ୍ଡ୍ରେଡ ଥ୍ରୀ ହଣ୍ଡ୍ରେଡ। ମିଲିୟନ ଲାଗିଲେ ମିଳିବ ମୋର ଜଣେ ମାମୁଁଙ୍କୁ ଏବେ ମିଳୁଛି ପଶ୍ ପଚସ୍ତରି ହଜାର ଟଙ୍କା।
କେତେ?
ପଚସ୍ତରୀ ହଜାର।
ଓ ହୋ।
ସେ ଯୋଉ ଯାଜପୁରୁ ସିଏ ବି ସେମତି କରନ୍ତି।ସେ ସବୁବେଳେ କରନ୍ତି ତିନୁ ଅଫିସିଆଲ ମାରିଲେ ବି ତାଙ୍କର ବାହାରି ପଡିବ।
ଅ ହୋ। ଅ ହୋ।
ଆପଣ ଯାହା ଭୁବନରେ ଦେଖିପାରିବେ ଆମ ବ୍ଲଗ ରେ ଦେଖିବେ। ଆଉ ଭୁବନରେ ଆମର ଅ ସବୁ ବର୍ଷ ଗଣେଶ ପୂଜାରେ ପୁରୀ ହୁଏ। ନହେଲେ ଯୋଉ ଏଇ ବର୍ଷ ହେଇଥିଲା ଅଯୋଧ୍ୟା।
ହୁଁ।
ଏଇ ବର୍ଷ କହୁଚନ୍ତି ଇ କେଦାରନାଥ କରିବେ ବୋଲି।
ହଁ।
ସେମିତି ସେ ସବୁ ବର୍ଷ ହୁଏ ଆଉ।
ହଁ। ଅହୋ ମେଡ଼ିସିନ ଖାଇକି ଟେଷ୍ଟ ସବୁ ନଉନୁ। ମୋର।
ଆଜ୍ଞା। ହଁ ଧନ୍ୟବାଦ।